କଣ କରୁଚ।
ହ୍ୟାଲୋ।
ହ୍ୟାଲୋ।
ଭଲ ଯାଉ
କଣ କରୁଚ।
ଏଇ ଏବେ ଉଠିଲି ଭାବୁଛି ଖେଳିବାକୁ ଯାଇଥାନ୍ତି କିନ୍ତୁ। ବନ୍ଧା ହେଇଯାଇଛି ଆପ୍ ରେ ଆଉ।
ଖେଳିବ କ୍ରିକେଟ୍ ନାଁ ଫ୍ରି ଫାଏଆର।
ନାଇ କ୍ରିକେଟ୍ ଖେଳ ବୁଲିବାକୁ ଯାଏ କିନ୍ତୁ ଗୋଟେ ଆପ ରେ ବନ୍ଧା ପଡିଯାଇଛି। ପଇସା ଚକରେ ଆଉ କୁଆଡେ ଯାଇ ବି ପାରୁନି।
ବା ଘରେ କ୍ରିକେଟ କଣ ଫିଲ୍ଡ ଶୁଖିଲା ଥିବ ତୁମେ ଯିବ ଖେଳିବା ପାଇଁ।
ହେ ନାଇଁ ଆମର ଏଠିକି ଟିକେ କିଲିଟ ଉଠାଣିଆ ତ। ମାନେ କିଛି ନାହିଁ ଘାସ ଫାସ ଅଛି ସେତେ ପାଣି ଫାଣି ହେଇନି।
ଆଉ କଣ ଖାଇଥିଲ।
ଏ ଖାଇଥିଲି ଭାତ ଡାଲମା। ଭାତ ଟିକେ ପକେଇଦେଇଥିଲି ତା ପରେ ଭଜା। ଆଉ ଗୋଟେ ମିଶ୍ଚର ଟିକେ ଆଣିଥିଲି ଖାଇଲି ଆଉ। ଆ ତ। ଆଁ ହଁ ହଁ।
କହିଲି ସାକାହାରୀ ଜୀବନ ଆଉ।
ହୁଁ ତମର କଣ ଏଇଥିଲା ଅଵିକା।
ଭାତ ଡାଲି ମାଛ ଫ୍ରାଏ।
ତମେ ତ ମାଛା ଝି ଆଉ ଭାଉଜ ମାଂସା ଝିଅ ଆଉ। ହଁ ହୁଁ ଭଲ ଆଉ।
ଭଲ ନାଇଁ।
ଆ ଭାଉଜ ହାଲ।
ହଁ।
ଆମ ସେଠି ଗୋଟେ ଅଛି ହେଲା ଗୋଟେ ପିଲା ଟା ହେଲା। ଯିଏ ବି ଲାଏ ପ୍ଲସ୍ ଥ୍ରୀ ପାଖାପାଖି ହେଲାଣି ମାନେ ଏମିତି ମାନେ ଲୋଭ ମାନେ ଯେ ଗୋଟେ ଝିଅ ଟି କୁ ଭଲ ପାଉ। ପାଉଥିଲା ହେଲା।
ଯିଏ କଣ ମାନେ ଏମିତି ଡେଲି କାନରେ ଭରି ହେଇଚି। ତାର କଥା ହଉଥିବେ ମାନେ ଆଜି ଯାଇକି ହେଲାଣି ମାନେ ଦି ତିନି ବର୍ଷ ହେଲାଣି।
ମାନେ କଉ କଥା କଣ କରୁଚ କଣ ଖାଇଛ କେମିତି ରୋଷେଇ କରିଥିଲ କେତେବେଳେ ଗାଧେଇଲ କେତେ ଟାଇମ୍ ଗାଧେଇଲ।
ଭାଉଜ ତମେ କଣ ଏମିତି ପାଗଳ ଥିଲ।
ହେ ଆମେ ଟୋଟାଲି କଥା ହଉନୁ। ଆମର ତ ଅଧା ଦିନି ଝଗଡା ଆଉ। ମୋର ତ ଦଶଟା ରାତି ବାଜିଲା ମାନେ ଫୋନ ସୁଇଚଅଫ୍ ଆଉ ବାକି ସ ଦିନ ବେଳେ ଏତ।
କଥା ହଉନି, କେତେବେଳେ କୁଆଡେ ଗଲେ କି ଆଇଲେ, କଣ କୁଆଡେ ଯାଉଛ କି, ମୁଁ କହିଦିଏ ତାଙ୍କୁ। ହ ହଁ ମୁଁ ଇଆଡେ ଯାଉଛି ସିଏ ମତେ ନହେଲେ କହିଦିଅନ୍ତି ମୁଁ ଇଆଡେ ଯାଉଛି।
ହଁ ହଁ। ନାଇଁ ଇଏ କ ଇଏ ଟୋଟାଲ ପାଗଳ ମତେ ଲାଗେ। ମୁଁ ଲାଗେ ଏଇ ପୁରା ଗୋଟେ ଗୋଟେ ସାଇକୋ। ମାନେ ଇଏ ତାପରେ ସନ୍ଦେହ ଇଏ ତାପରେ ସନ୍ଦହେ ସେଇ ନାଇଁ ଇଏ ତାକୁ କଲ୍ କରି ରଖିଥାଏ କାଳେ ଆଉ କିଏ କଲ୍ କରିଦବ। ବୁଝି ପାରୁଛ ଲାଗେ ପୁରା ଗୋଟା ଗୋଟା ସାଇକୋ ଟାଇପ୍ ର। ହୁଁ। ଆଉ ଆଉ କଣ ଆଜି ଖାଇବା ତମେ କରୁଥିଲ ନା ଆଉ କିଏ କରିୁଥିଲା।
ହଁ
ହ୍ୟାଲୋ।
ହଁ ମୁଁ କରିଥିଲି।
ହୁଁ ହୁଁ ମୁଁ ହେଲେ ରଞ୍ଜି ବୋଉ ବୋଧେ କରିଛନ୍ତି।
ନାଇଁ ନାଇଁ ଜାଣିଛ ନା। ଏବେ ମୁଁ ପୁଅ କୁ ଖୋଇଲି ତିନିଟା ରୁ ଚାରିଟା ଯାଏ ହେଲା। ତା ଦେହରେ ଗୋଟେ ବର ଗାଡି ଆସୁଥିଲା। ସେି କହିଲା ମୁଁ ଯିବି ଦେଖିବା ପାଇଁ ଭାତ ତ ସେ ଜମା ଖାଉନି ନା ଭଲସେ। ମୁଁ ତା ପାଇଁ ଅଣ୍ଡା ଗୋଟେ ବନେ ବସେଇକି ଯାଇଛି ବର ଗାଡି ଦେଖିବାକୁ ଆଉ ମୁଁ ଆସିଲା ବେଳକୁ ସେ ଅଣ୍ଡା ପୋଡି ସେ ସସ ପେମ୍ପୁଡ଼ି ମାନେ ଗ୍ୟାସ ହୋଉଛି ପୁରା ଘର ଯାକ।
ଆଉ ତମ କୋଉ ହିସାବରେ ତାକୁ ଛାଡି ଦେଇ ଯାଇଥିଲ।
ଆଉ ଏତେ ମାଇଣ୍ଡ ରେ ଅଛି ତ ଖାଉନି ଭାରି ବିରକ୍ତ କରୁଛି ସବୁବେଳେ। ଆଜି କାଲି ଛୁଆ ଜାଣିନ ନ ଖାଲି ଫୋନ ଦେଖିଲେ ଖାଇବେ ନହଲେ ନାଇ ଆମ ବେଳ କୋଉଠି ଏତେ ଫୋନ ଥିଲା ନା ଦେଖୁଥିଲେ ଖାଉ
ଆମ ବଳେ ଆମ ଭଳିଆ କେମତିଆ ମାଡ ହଉଥିଲା ଆମ ପିଠିରେ ତମେ ମାରୁନା।
ମାରୁନି ଟାକୁ ବଜଉଛି ସବୁବେଳେ।
ଓ ହଁ ନାଇଁ ଆମକୁ ପିଠରେ ଧୁମ ଧୁମ୍ ଦିଟା ଦିଆ ପିଠରେ ଧୁମ୍ ଧୁମ୍ ଦିଟା ଟା ଦିଆ ହଉଥିଲା ତାପରେ ପାଟିରେ ଗୁଣ୍ଡା ପଉଥିଲା।
ଆମକୁ କୁକୁର ବିଲେଇ ତାକୁ ଦେଖେଇି ଏପଟ ସବୁଠୁ ବୁଲେଇକି ଖୋଇ ଦଉଥିଲେ। ଆଜିକାଲି ତ ଏମାନେ ଏଡିକି ଏଡିକି ହେଇକି ଖାଲି ଫୋନ ଫୋନ ଫୋନ ହଉଛନ୍ତି ଆଉ।
ଭାଉଜ ତମକୁ ତ କିଛି ନାହିଁ, ତମର ଆଇଁଷ ପ୍ରିୟ ତମେ ଦାମ ଦାମ ଖାଇଦଉଥିବ ତମର। କାଇଁ ଏତେ ପାଟ ତୁଣ୍ଡ ହଉଥିବ କି ତମ ଖାଇଲା ବେଳେ।
ଛୋଟ ବେଳର କଥା ଥୋଡୀ ନା ବଡ ହବା କଥା କହୁଛି।
ଆ ଛୋଟ ବେଳେ ବି ତମେ କଣ ଅଛି ତମେ ଖାଇଦଉ ଥିବ ଆମ ଇଏ ସି ନା ଖାଇବା ଇଏ ବାରୁଛି ତମର କିଛି ନାହିଁ। ତମେ ଗୋଟେ ରାକ୍ଷସ ଭଳିଆ ଖାଉଛ। ହ୍ୟାଲୋ।
ଦେଖିଲେ କି ମୁ କେତିକୀ ଖାଏ ବୋଲି।
ହୁଁ ହୁଁ ଶୁଭିଲା ହଁ ଶୁଭିଲା ଶୁଭିଲା କଣ କୁହ।
ତମେ ଦେଖିଛ କୀ ମୁ କେତିକି ଖାଏ।
ନାଇଁ ଦେଖିନି ମୁଁ ଅନୁମାନ କରୁଛି। ଛାଡ଼ ଯୋଉ କୁଆଡେ ଏଥର ତମେ ଯୋଉ ଯାଇନ। ଭାଇଙ୍କର ତମର କୁଆଡ଼େ ପୁରୀ ଫୁରୀ କୁଆଡ଼େ ବୁଲିବାକୁ ଯାଇନ।
ହଁ ପୁରୀ ଯାଇଥିଲୁ ଆନ୍ନିବେର୍ସରୀ ଦିନ।
ହୁଁ କଣ ଟିକେ କୁଆଡେ ବୁଲିଲ ଟିକେ ସବୁ କୁହ।
ଫାଷ୍ଟ କୋଣାର୍କ ଗଲୁ କୋଣାର୍କ ରୁ ପୁରୀ ଯାଇଥିଲୁ।
ହୁଁ ମୁଁ କଇଲି ଯୋଉ
କୋରାପୁୁଟ ଯିବି।
ବଢିଆ ବଢିଆ କୋରାପୁଟୁ ଆଜି ଯାଏଁ ତମେ ଯାଇନ କେବେ।
ହୁଁ। ନା ଆମର ଏପଟେ ବର୍ଷା ହେଇକି ଛାଡି ଯାଉଛି ତାଙ୍କର କଣ୍ଟିନ୍ୟୁଅସ୍ ଲଗେଇକି ରଖୁଛି ତାଙ୍କର ସେପଟେ ଶୀତ ହେଉଚି ଆମ ଏପଟେ ଗରମ ହେଉଚି।
ତାଙ୍କ ର ସିଆଡେ ଟିକେ ପାହାଡି ଏରିଆ ନା ବହୁତ କିନ୍ତୁ ଜାଗାଟା ବଢିଆ ଶୁ ସୁନ୍ଦର ଦେଖିଆକୁ ଜାଣିଚ ନା।
ଆଁ କଣ କହିଲ?
ମୁଁ କହିଲି ସିଆଡେ ଜାଗା ଗୁରା ଯୋଉ ଦେଖିଆକୁ ବହୁତ ସୁନ୍ଦର। ହୁଁ ହୁଁ ମାନେ ଯିବ ଦେଖିବ ସେଇଠି ମାନେ ପାହାଡ଼ ଉପରେ ଠିଆ ହେଇଥିବ ବାହାରକୁ ଅନେଇବ ପୁରା ଦେଖିବ ଯେ ତମେ ଉଚ୍ଚରେ ଠିଆ ହେଇଚ ପୁରା ତଳ ବି ପୁରା ନୀଳ ନୀଳ ଦେଖା ଯାଉଥିବ ଅଲଗା ପ୍ରକାର ଭ୍ୟୁ। ହୁଁ। ଆରେ ଚିନୁ ଭାଇ ଚିନୁ ଭାଇ କତିକି ଯାଇଥି ସେଇଠି ତା ପାଖରେ ଘର ପାଖରେ ଗୋଟେ ଛୋଟ ପାର୍କ ଅଛି ହେଲା। ସେ ପାର୍କରେ କେହି ମାନେ ଟୋଟାଲି ଖେଳୁ ନାହାନ୍ତି କି ବୁଲୁନାହାନ୍ତି ସେ ପାର୍କ କତିକି ଆମେ ଗଲୁ ଭାଇର ମୋର ଠିଆ ହେଲୁ ଟିକେ ବୁଲାବୁଲି କଲୁ ତମେ ଯିବ ଯଦି ଟିକେ ଏକସରସାଇଜ ବି କରିବ କେହି ଲୋକ ବି ନାହାନ୍ତି ବୁଝିପାରୁଛ ଗମେଣ୍ଟ ଗୋଟା ପାର୍କ କରିଚି। ହଁ ବକେଟ ନାଗୁରୁ ଆଁ।
ଦେଓମାଳି ଯାଇଥିଲ।
ନାଇଁ ନାଇଁ ମୁଁ ଆଉ ଦେଓମାଳି ଯାଇନି କିନ୍ତୁ ଅଲଗା ଯଉ କଣ ଜଗନ୍ନାଥର ଗୋଟା ଫେମସ ମନ୍ଦିର କଣ ସେଠି ଅଛି ଗୋଟେ ଯାଇ
ହଁ ହଁ ସେ କଣ ମ ସେଟା ମନେ ପଡୁନି।
ବିଭିନ୍ନ ପ୍ରକାର ରୂପରେ ଚିତ୍ର ହେଇଛି ସେଠି ହୁଁ ତାଙ୍କର। ବୁଝୁଛନ୍ତି ହ୍ୟାଲୋ।
ଆଉ କୁଆଡେ ଯାଇନ ମାନେ କୋରାପୁଟରେ ଆଉ କୁଆଡେ ଗଲନି।
ହଁ ନାଇଁ ଆଉ କୁଆଡେ ଯାଇନଥିଲି ତାଙ୍କର ଷ୍ଟାଫ ମେମ୍ବର ଦି ଜଣଙ୍କର ବାହାଘର ଥିଲା ହେଲା। ଗୋଟା ବାହାଘର ଆଟେଣ୍ଡ କରିବାକୁ ଯାଇଥିଲୁ ଆଉ ଖାଲି ବାହାଘର ଭୋଜିିକି ଟିକେ ଖାଇଦେଇ ଆଇଥିଲୁ ଆଉ।
ତାଙ୍କ ଭୋଜିଟା ଆମ ଭଳିଆ ଏପଟ ଭୋଜି ଯେମିତି ସେମିତି ନା ଟିକେ ଅଲଗା।
ନାଇଁ ନାଇଁ ତାଙ୍କର ଟିକେ ଅଲଗା ଟାଇପର। ତାଙ୍କର ଅଲଗା ହଉ ହୁଁ ତାଙ୍କର ଖାଇବା ଅଲଗା। ତାଙ୍କର ଏଇ ଯୋଉ ବରା ବରାରେ ସିଏ ଦେବେ କଣ କହିଲ ସେଇ ଯୋଉ ଇଏ କଣ ଦହି ଭଳିଆ ମି ମୀଠା ପିଠା
ବରାରେ।
ଆଁ
ବରାରେ।
ହଁ ବରାରେ ସେଇ ଦହି ଭଳିଆ ପାଣି ଭଳିଆ କଣ ଦେବେ ତରକାରୀ ଦେବେନି। ସେଗୁରା କେମିତି ଲୋକ ପୁରା ପ୍ରିୟ କହିଲ ମତେ ଲାଗେ ଦୋକାନୀ ଠକିଦେଲା। ପଇସା ନବ କିନ୍ତୁ ତରକାରୀ ନଦବ କିନ୍ତି ଲାଗ
ଗାର୍ଡେନ ଯାଇଥିଲ।
ଶୁବୁନି।
ମୁଁ କଇଲି କଫି ଗାର୍ଡେନ ଯାଇଥିଲ।
ହୁଁ କଫି ହ କ କଫି ଗାର୍ଡ଼େନ୍ ଯାଇଁ ମାନେ ସେ ସବୁ ବୁଲୁଚି ମାନେ କ କଇଲ ଯୋଉଠି କଫି ସବୁ ତିଆରି ହୁଏ ସବୁ ଗୋଟା ଗୋଟା ଜାଗା। ଏମିତିଆ ଗାର୍ଡେନ୍ ଯାଇନି କିନ୍ତୁ ଯୋଉଠି ଯୋଉଠି ସବୁ ମାଲ ଲୋଡ ହୁଏ ଅଲୋଡ଼ ହୁଏ ସେମିତି ଜାଗା ଯାଇଥିଲି।
ଆଉ ସେଠି ଆମେ ଯେତିକି ଦିନ ରହିଲୁ ବହେ କଫି ପିଇଛୁ କିନ୍ତୁ। ହେଲୋ।
କୋଲଡ
ସୁବୁନି କି?
ଯଦି କୋଲଡ କଫି ନା ବ୍ଲାକ୍ କଫି?
ନାଇଁ କୋଲଡ ହଟ ସବୁ ଜାକ ପିଇଛୁ ସେଠି ହ ଚିନ ଭାଇ କହିଲୁ ମାଗେଣା ତ। କି ଜୀବ ମାନେ ମାଗେଣା ବୁଝିପାରୁଛ ହୁଁ। ତାଙ୍କ ଷ୍ଟାଫ ଲୋକ ଦେବେ ମାଗଣା ଆମେ ପିଇଲୁ ଆଉ ଦିନକୁ ଏ ଗୋଟେ ଦି ଗୋଟେ ଦିନକୁ ଗୋଟେ ଦିନକୁ ଗୋଟେ ଏମତି ଗୋଟା ଦିଟା ଏମତି ପିଇଛୁ ଆଉ। ତାପରେ ଆଇଲା ଦିନ ମୁଁ ଜୋତା ଟା ଛାଡି ଦେଇେ ପଳେଇ ଯାଇଥିଲି। ହେଲୋ।
ହଁ।
ମୁଁ କହିଲି ତମେ ଯିମି ସାଇଲେଣ୍ଟ ହେଇଗଲା ମୁଁ ଭାବିଲି ବୋଧେ ଆଉ କିଛି ଶୁଭୁ ନି ନେଟ ପଳେଇଲା।
ନାଇଁ ନାଇଁ ଶୁଭୁଛି ଶୁଭୁଛି ସବୁ।
ହୁଁ ବହୁତ କଷ୍ଟରେ କଥା ଅଛ ନା ଭାଉଜ୍।
ଖବା ପାଇଁ ତ ବଝ ସେ ବି ଭଲ ଲାଗେନି ମାନେ ମୁଁ ଜାଣିପାରେନି ଯେ ମୁଁ କଣ ଟା କଥା ହେବି। ଆଉ କାଲି ତ କଣ ସେ ଆଜି ହେଲେ ଟିକେ କଥା ହଉଛି କଣ କାଲି ତ ଦେଖୁଛିିବ ମାନେ କଣ କହିବୁ ମୁଁ ଜାଣିପାରିଲିନି।
ମତେ କାହି ଲାଗୁଛି ଧୀରେ ଧୀରେ ଗଫୁରା ହେଇଯିବ ଆଉ। ଲାଷ୍ଟେ ତା କିଛି ନାଇଁ ଏ ପ୍ରାକ୍ଟିସ ଟା ଦିନେ କାମ ଦବ।
ଆ ସେଟା ଆଉ ବାତ୍ୟରେ କାମ ଦବା ଆଉ କାମ ଦବନି କ ସେଟରରେ ସେକୁ କାମ ଦଉଛନ୍ତି।
କାହିଁ ତମେ ଯଦି ଭୁଲ ଗୋଟେ ଭାଷଣ ଦବାକୁ ଯିବ ଘଣ୍ଟାଏ ଗପି ଦବ। ପାର୍ଟିସ ଥିବ ମାନେ। ତମ ଗାଁ ରେ ଜଣେ ଭାଷଣ ଦବ ତମେ ସରପଞ୍ଚ ଠିଆ ହବ। ବୁଝିପାରୁଛ ହୁଁ।
ମତେ ବହୁତ ହବ।
ଆଉ ତମେ ଠିଆ ହବ ହଜାର ଭୋଟ ଗଦା ହେଇ ଯିବ ଜାଣିଛ ନା ନାଇଁ।
ଏ ସର କଣ ପାଠଛି ନା କି।
ନାଇଁ ଏଥର ପାଟିସନ କରୁନ ଏଥର ଏଥର ଠିଆ ହବ ନା। ତର ତମେ ଏତେ ଇଏ ହେଇନ ନା ତମ ନିଜ ଗାଁ ଠିକଣା ଠିକ ହେଇନି।
ମୋ ଠିକଣା ରିଲାଣି ନା ମୁଁ ତମ ଭାଜପୁର ର ହଁ। ବାଜ ପୁରା ଆଡ୍ରେସ କରିଦେଇଛି ବାଜପୁରା ବାସିନ୍ଦା ହେଇଯାଇଛି। ଖାଲି ରାସନ କାର୍ଡ ଟା ଯାହା ହେଇନି ସେଥିପାଇଁ କି ମୋର ସୁଭଦ୍ରା ଯୋଜନା ଆସୁନି କଟି ଟି ଯାଉଛି।
ହୁଁ ହୁଁ ନାଇଁ ଟିକେ ରହିଥା ହେଲା ଆମ ଟିକେ ପଇସା ପତ୍ର ରୋଜଗାର ହେଇଯାଉ। ପୁଣି ଆମେ ପୁଣି ପଇସା ଥିଲେ ସିନା ପାଖରେ ଟିକେ ବାଣ୍ଟିବା ଲୋକମାନଙ୍କୁ ବୁଝିପାରଛ।
ହୁଁ ହୁଁ।
ହୁଁ ଆଉ ଯାଉ ପାଞ୍ଚ ବର୍ଷ ତମେ ଠିଆ ହବ।
ହଉ ଠିକ ଅଛି ଆଉ ହଁ ହଁ।
ଉୁଁ ତଥାପି କିଏ କଲ୍ କରିଥିଲା ହଉ ତମ ଲାଗୁଛି ମୁଁ ନା ତମେ?
ନାଇଁ ନାଇଁ ତମେ ମତେ କଲ୍ କରଥିଲ ମୁଁ ତମକୁ କାଲି କରିଥିଲି।
ତାହେଲେ ମୁଁ ଏବେ ଯଦି କଥା ସରିବ ମୁଁ କଲ ଟି କାଟିବି ଜାଣିଛ ନା ନାଇଁ।
ଏବେ ତ କଥା ଏ ତମ ଦଶ ମିନିଟ ହେଇନି। ହଁ ହେଇଗଲାଣି ସାଢେ ଦଶ ମିନିଟ।
ହଁ ହଁ ହଉ ହୁଁ। ହଁ ହଁ ଧନ୍ୟବାଦ ଧନ୍ୟବାଦ ବାଏ ବାଏ।